ହା ହାଲୋ
ଉଁହୁଁ।
କଣ କରୁଚ?
ମୁଁ ଏଠି ଖାଉଚି ଆଉ।
କଣଖିଆ ଚାଲିଚି ଆଜି?
ଆଜି ସିମେଇ।
ବଢିଆ ବର୍ଷା ପାଗକୁ ସିମେଇ।
ହ ନା ବର୍ଷା ପାଗ ସିନା ଭଲ ଅଛି ଆମର ଟିକେ କରେଣ୍ଟ ନାହିଁ ତ। ଆଉ ସେ ଚାର୍ଜ ଫାର୍ଜ ନାହିଁ ନା ବର୍ଷା ପାଗରୁ ହ ତ ଗୁଳୁ ଗୁଳି ତ ହଉଚି ଗରମ ଲାଗୁଚି। ଖାଉଚି ଟିକେ ବୁଲୁଚି ଆଉ ଆଉ ତମେ କଣ କରୁଚ?
ମୁଁ ଏଇଠି ଆମର ସବୁ ଜଳଖିଆ ପତ୍ର ସରିଲା ଏବେ ଟିକେ ବ୍ରେକ୍ ଟାଇମ୍। ବସିଚୁ, ମୁଁ କହିଲି ହଉ କଣ କରୁଛନ୍ତି ଟିକେ କଥା ହେଇଯାଏ, ତାପରେ ଆଉ କଣ କାମ ହବ କଣ? ଦେଖିବା ଝିଅକୁ ସ୍କୁଲରୁ ଆଣିବା, କାମ କରିବା କଥା। ଏମିତି ଆଉ
ଆଚ୍ଛା।
ଆଉ କଣ ଖବର କୁହ।
ଆଉ କଣ ଆଉ ଆଜି ଦିପହରେ କଣ ହବ ରୋଷେଇ?
ଆଜି ଦିପହରେ ଆଜି ଆମର କଣ ହବ? ଅଣ୍ଡା ହବ।
ଆଛା ହଁ ଆଜି ତ ଆଇଁଷବାର ଅଛି ଆଉ ।
ହଁ ଆଜି ଆଇଁସ ବାର ଅଛି, ମୋ ଝିଅକୁ ବି ପସନ୍ଦ। ଟନ୍ ହଜବେଣ୍ଡ କୁ ବି ପସନ୍ଦ ଅଣ୍ଡା ହବ। ଆ
ହେଲାଉ। ତ ଆଇଁସ ରେ କଣ କଣ ଜାଣିଚ ସବୁ, ସେନା ଜାଣିଚ ସବୁ।
ହଁ ଜାଣି ତ ନଥିଲୁ, ଏବେ କିନ୍ତୁ ସବୁ ଜାଣିଗଲୁ।
ଉଁ ହୁଁ।
ହଁ ମୁଁ କହୁଥିଲି କି କିନ୍ତୁ ଆମର ମ ମଟନ ଟା କେମିତି ହୁଏ ଟିକେ କହିବ। ହଁ ବହୁତ ସାରା ମାନେ ଚେଷ୍ଟା କଲି ଯେ କରିବା ପାଇଁ ଯେ କିନ୍ତୁ ଟିକେ ଟେଷ୍ଟ ଆସେ।
ମୁଁ ମଟନ ଯେମିତି କରେ ସେଇ ଏଟା କହିଦଉଚି ।ଆ ତ ତ ମୁଁ ଖାଏନି, କିନ୍ତୁ ଘରେ ଖାଆନ୍ତି କୁହନ୍ତି ଭଲ ହୁଏ ବୋଲି।
ହାଲୋ।
ହୁଁ କୁହ।
ହଁ ତାଙ୍କ ମଟନ କୁ ହଁ ମଟନ କୁ କଣ କରିବ ନା ଧୋଇକି ଆ ସରିଷ ତେଲ ପିଆଜ ଗୋଳେଇକି ରଖିଦବ ଲୁଣ ପକେଇକି ହେଲା ତାପରେ ପିଆଜ ଭାଜିଦବ ମସଲା ଯେତିକି ମଟନ ଦେଖିକି ଅଦା ଭାଗ ଟା ଟିକେ ଅଧିକା ଦବ ରସୁଣ ଭାଗ କମ ଦବ, ମସଲା ଦେଇକି ମଟନ ଇଏ କ୍ୱାଣ୍ଟିଟି ଦେଖିକି। ତାପରେ କଷିକି, କଷିଲା ପରେ ତା ଦେହରେ ଟିକେ କସ୍ତୁରୀ ମିଠି ପକେଇଦବ।
ଆଚ୍ଛା।
ତାପରେ ମଟନ କଷିବ ।ତାପରେ ପ୍ରେସରରେ ଦିଅ କି କରେଇରେ କର ଯାହାର ଯୋଉ ଟାଇପର ମାନେ ଜଣେ ଜଣେ ବହୁତ ସିଝିଲେ ଖାଆନ୍ତି। ଜଣେ ଜଣେ ଥିବେ ଟିକେ କମ। ଓ ସେଇଟା ତମ ଖାଇବା ଓପରେ ଡିପେଣ୍ଡ୍ କରେ ଆଉ ମୁଁ ତ ଏମିତି କରେ ମୁଁ ବି ଏତେ ଏକ୍ସପର୍ଟ ନୁହଁ ରୋଷେଇରେ।
ଆଚ୍ଛା।
ହୁଁ।
ହଁ କିନ୍ତୁ ଉଁ ମାନେ ମୁଁ ବୋହୁତ ଥର ମାନେ ଟ୍ରାଏ କଲିଣି କରିବା ପାଇଁ କିନ୍ତୁ ସେତିକି ଟେଷ୍ଟ ଆସେନି। ଯୋଉଟା ମାନେ ଗୋଟେ ଏମିତି କରିଥିଲି ଯେ ଏତେ ଖ ଆଉ ସେକେଣ୍ଡ୍ ଟାଇମ୍ ଆଉ ଚେଷ୍ଟା କରିନି କନ୍ କରିବା ପାଇଁ।
ଆଚ୍ଛା ଉଁ ହୁଁ ଏଇପରି। କରିଲେ ଉଁ ପ୍ରାକ୍ଟିସ୍ ହେଇ ହୁଁ।
ମାନେ କଣ ମୁଁ କରିଥିଲି ଯୋଉଟା କରନ୍ତିନି ନାଁ ମାନେ ଗୋଟେ କରନ୍ତି ୟୁନି ଆଗ ତାକୁ ସିଝେଇ ଦିଅନ୍ତି ଆଉ ଗୋଟେ କଣ ମସଲା ସାଙ୍ଗରେ ସେମିତି କଷନ୍ତି କଷିକି କରନ୍ତି। ଅଁ ତ ସେଟା ମୁଁ ଫାଷ୍ଟ ଟାଇମ୍ କରୁଥୁଲି ନାଁ ସେ କଣ ହେଲା କି ମୁଁ ଆଣିଲି ତା କଁ କହିଲି କାଳେ ଲେଟ୍ ହବ ଆଉ ତାକୁ ସିଝେଇ ଦେଲି ତାପରେ ହଷ୍ଟେଲ୍ ରେ ନାଁ ଉ ଏତେ ଘରେ ତମେ କଣ ଚୁଲିରେ ରୋଷେଇ କରିଦବ ସେଟା ତମର ଜଲ୍ଦୀ ହେଇଯିବ ହଷ୍ଟେଲ୍ ରେ ଏଥର ଉଁ ଉଁ କମ୍ ଟାଇମ୍ ରେ ଆମୁକୁ ଜଲ୍ଦୀ କରିବାର ଅଛି। ତାକୁ ସିଝେଇ ଦେଲି ସିଝେଇ ଦେଇକି ଯେତବେଳେ ମସଲା କସିଲି ଅଁ କଷିକି ମାନେ ଯେ ମାନେ କଲି ତ ହେଉଡ଼ା ଏମିତିକା ସ୍ମେଲ୍ ହେଲା ମଟନ୍ ଯୋଉ ଭଳିଆ ସ୍ମେଲ୍ ହୁଏ ଏ ଖିରିଆ ଖିରିଆ ଭଳିଆ ସେଇଟା ଏମ୍ ଏତେ ସ୍ମେଲ୍ ହେଲା ଆଉ ଆଉ କେହି ଖାଇ ପାରଲେନି ମୁଁ ଆଣିକି ସବୁ ଯାଙ୍କ ଫିଙ୍ଗିଲି। ହେଲା ସେଇ ଗୋଟେ ମାନେ ମୁଁ ଭାବେ ଆଉ କେବେ ସେକେଣ୍ଡ୍ ଟାଇମ୍ ଆ କେବେ କରି ବିନି ନହେଲେ ଏତେ ଖରାପ ହେଇଯିବ ଯେ ଆଉ କେଇ ଖାଇବେନି।
ନାଇଁ ସେଇଟା ତମେ ଯୋଉ କୋହୁଚ ସେଇଟା ତମର କରିବା ଇଏ ନୁହଁ ସେଟା ଗୋଟେ ବେଳେ ବେଳେ ଜଣେ ଜଣେ ଖରାପ ମଟନ୍ ଦେଇ ଦିଅନ୍ତି ମାନେ ଯୋଉଟା କି କୁହନ୍ତି କଣ ବୁଢ଼ା ବୁଢ଼ା ମଟନ୍ ଇଏ ମଟନ୍ ମଟନ୍ ବି ଯେ ବି ମଟନ୍ ଅଛି।
ଛା ତୁମେ କଣ ତୁମେ କଣଟେ ସାଉଁ ଶୁଭା ହଉଚି।
ଏଁ
ହୁଁ।
ହାଲୋ।
ଅଁ ସେଇଟା ବି ହେଇଥାଇପାରେ କିନ୍ତୁ ଏତେ ଏତୋଳେ ଖରାପ ହେଇଗଲା ତମେ ମଟ ଅନ୍ତରି ବାକି ଉଁ ଥରେ ମାଛ ଚିକେନ୍ ଠାରୁ ମଟନ୍ ର ତ ରେଟ୍ ଟା ଅଧିକ ନାଁ ଅଦି ଆଣିବ ଏତେ ମସଲା ମସ୍ ଏ ଦେଇକି ମନରି କରିବ ଯତି ଖରାପ ହେଇଯିବ ଏଟା ଇଏ ଲାଗିବ ନାଁ। ସେ ଆଉ ମତେ ଅଟେ ଭଲ ଲାଗିଲାନେଇ କରିବା ପାଇଁ। ଆଉ ଆଉ ବାକି ଦ-ଦ ଦୋଉ ଏବେ ତ ସ୍ନାନ ପୂର୍ଣ୍ଣିମା ଗ ଲା ରଜ ଗଲା ଆଉ କଁ ପିଠା ପଣା ସବୁ କଁ କରିଥିଲ ନାଁ ନାଇଁ?
ଅଁ ନାଇଁ ଆମର ଏ ବର୍ଷ କିଛି ହେଇନି ଆମର ଜଣେ ଦେଡ଼ଶୁର ଏଇ ପନ୍ଦର ଦିନ୍ ହବ ଚାଲିଗଲେ ତ। ଆମର ସେଥିପାଇଁ ଏ ବର୍ଷ ସବୁ ବନ୍ଦ ହବ ଏ ବର୍ଷ ଆମର କିଛି ହବନି। ଏଇ ରଜ ବେଳେ ଇ ତାଙ୍କର ହେଇଥିଲା। ଓ କିଛି ଅ ମୋର ରଜ ବି କିଛି ହେଇନି କି ଜେଷ୍ଠ ପୂର୍ଣ୍ଣିମା ବି ହେଇନି ଆଗୁକୁ ବି କିଛି ହବନି ଏବର୍ଷ।
ଉଁଚ୍ଛା। ହଁ ହଁ ଆମର ତ ଗୋଟେ ରା ଆଗରୁ ରହିଯାଇଛି ନାଁ କି ଘରେ ସେମିତି କେହି ଏକ୍ସପାୟାର କଲେ କେହି ମାନେ ଏସବୁ କିଛି ପର୍ବ ହରିଆ କିଛି ପାଳନ ହୁଏନି।
ହଁ ସେଇଟା ପୂର୍ବ ପୁରୁଷରୁ ରହିଆସିଚି ଆମ ପାଳେଇଆକୁ ପଡୁଚି ଆଉ କଣ କରିବା।
ହୁଁ ଆଚ୍ଛା। ହଉ ଆଉ ଆଉ ଆଉ କଣ? ଆଉ ବର୍ଷା ହଉଚି ସେଆଡେ?
ବର୍ଷା ଜୋର ଚାଲିଚି ଆମର ରାତି ଏଗାରଟ ରୁ ବର୍ଷା ଚାଲିଚି ଚାଲିଚି। ଚି ଚାଲିଚି। ଛାଡିବାର ନା ନାଇଁ କଣ କରିବ ମଣିଷ ବିରକ୍ତ ଲାଗିଲାଣି ପାଗ ଟାକୁ ଦେଖିକି। ବର୍ଷା ଚାହୁଁଥିଲା ମଣିଷ ଦି ଦିନ ଆଗରୁ କି ଏତେ ଗୁଳୁଗୁଳିରେ। ମାନେ ଏମିତି ବର୍ଷା ପୁରା ଲଗାତାର ବର୍ଷା ଦି ଦିନ ଚାହୁନଥିଲା ଯେଉଟାକ ବାହାରକୁ ବାହାରି ହଉନି। କିଛି କାମ ପାଇଁ ଗୋଟେ ହେଲେ ବି ବାହାରକୁ ବାହାରି ହଉନି।
ହୁଁ ଆମର ତ ଗୋଟେ ବର୍ଷା ହଉଚି ମାନେ ବର୍ଷା ତ ମାନେ ହଉଚି ତ ମାନେ ଥଣ୍ଡା ଲାଗିବା କଥା କିନ୍ତୁ ଅଲଟା ଗୋଳୁ ଗୋଳି ହଉଚି। ହୁଁ।
ବର୍ଷା ହେଲେ ବି ମାନେ ଗରମ କେତେ ଯାଇନି ଗୁଳ ଗୁଳ ଗୁଳ ଗୁଳ ହଉଚି, ବହୁତ ଗୁଲଗୁଳି ହଉଚି।
ହୁଁ ମଝିରେ କେମିତି ଖରା ହଉଥିଲା ପହର ଦିନ ଖରା ତ ପ୍ରବଳ ଖରା ହେଲା ବେଳକୁ ପ୍ରବଳ ଖରା ହଉଚି ଯେ ତମେ ଖର ର ମାନେ ଖରା ବାହାରକୁ ବାହାରି ପାରିବନି। ଆଉ ବର୍ଷା ହେଲା କ ତ ଲଗାତାର ସେମିତି ହଉଚି ବର୍ଷା ଦିନ ଆସିଲା ମାନେ ସେଇଠି କଣ କାଦୁଆ ପଚର ପଚରେ ସେଇଗୁଡା ଟିକେ ବେଶୀ ଅ ନହେଲେ କି ଆଉ ବାହାରେ ତ ବେଶୀ ଏ ଯୋଉ ଡ୍ରେନ ହେରିକା ସେଗୁଡାକ ମାନେ ଏତେ ଅପସନାଲ୍ ଏଇ ଯୋଉ ଗୋଟେ ସାଇଡରେ ତମେ ଯିବ ଏତେ ଗନ୍ଧ ହଉଥିବ ଆଉ ସେ ପାଣି ଫାଣି ଯଦି ତମ ତମ ଦେହରେ ବାଜିଯିବ ସେ କୁଣ୍ଡେଇ କୁଣ୍ଡେଇ ହେଇକି ସବୁ ଆଲର୍ଜି ହେଇଯିବ। ଏଇଟା ମାନେ ଏତେ ଅସୁବିଧା ହୁଏ।
ଆମର ବି ଏପଟେ ବି ସେଇଆ ସବୁ।
ମୁଁ ଯେତେବେଳେ ଆଗରୁ ଯେତେବେଳେ ପଢୁଥିଲି ମୁଁ କୋଚିଂ ମାନେ ଯିବା ଆସିବା କ ରେ ସେଇଠୁ ମାନେ ସେ ଆମ ସାଇଡରେ ଗୋଟେ ମାନେ ଗୋଟେ ଡ୍ରେନ ଭଳିଆ ଅଛି ତ ତ ଗନ୍ଧ ତ ଖାଲି ସବୁବେଳେ ହୁଏ ମାନେ ବର୍ଷ ଦିନେ କଣ ସେୁ ତ ପାଣି ସବୁ ଫୁଲ ହେଇଥାଏ। ସେ୍ଥିରେ ସବୁ ଲିକ୍ ହେଇକି ପଳେଇଆସେ, ମାନେ ବାହାରେ ମାନେ ରାସ୍ତା ଉପରେ ବି ଥାଏ। ସେଇ ପାଣି ତମ ପାଦରେ ଇଏ ହବ ମାନେ ପୁରା ସବୁ ଫୋଟକା ଭଳିଆ ହେଇଯିବ। ସେନ୍ ବର୍ମ ହେ ସେଥିପାଇଁ ବର୍ଷା ଦିନ ଯେତିକି ଭଲ ମାନେ ଦରକାରେ ଆମର କଣ ବର୍ଷା ଦିନ ଆସିଲେ ମାନେ ଆ ଚାରିଆଡେ କଣ ସବ ପୁରା ସବୁଜ ସବୁ ସବୁଜ ପୁରା ଆ ପରିବା। ପତ୍ର ପନର ସବୁ ହୁଏ ଆଉ ଆଉ ତମ ଛଡା ଧାନ ଚାଷ ଇଏ ହଉଚି ନା ହଉନି?
ଆମର ତ ଏପଟେ ମାନେ ଆମ ମୋ ବାପା ଘର ସାଇଡରେ ହୁଏ ଆମ ଘରେ ଧା। ଧାନ ଚାଷ।
ହୁଁ ଏବେ ତ ଆସିଲାଣି ନା ଧାନ। ସିଜିିନ ଆସିଲାଣି ଆମର ତ ଏଇ ଗୋଟେ ଦିନ ତଳେ ବିଲ ହ ଫଳ ହେଲା। ଫଳ ହେଇକି ସେଠି ଯୋଉ ଇଏ ହୁଏ ନା କି ଧାନ ଯୋଉ ତଳି ପଡେ। ସେଇଗୁଡାକ ହଳ ହେଇକି ତଳି ପକା ହେଇଚି ଟିକେ ବର୍ଷା ଟିକେ ଅଧିକ ହେଇ ହେଲେ ଯାଇକି ସେଟା ରୁଆ ହବ। କିନ୍ତୁ ଇଏ ଯୋଉ ବର୍ଷା ହଉଛି ଯଦି ଲଗାତାର ହେଲା ତାହେଲେ ବିଲ ହଁ ଚାଷ ହବ। ବର୍ଷାଦିନେ ଏମିତି ହେଲେ କଣ ଚାଷୀ ମାନଙ୍କ ପାଇଁ ଭଲ।ଧାନ ହରେ ପକେଇବା ପାଇଁ। କିନ୍ତୁ ଯଉ ଅସ୍ନା ମସ୍ନା ହୁଏ ସେଇଟା ଭାରି ମାନେ ବିରକ୍ତି ଲାଗେ। ହଉ ଉଁ। ଯୋଉମାନଙ୍କର କଣ ବାହାରେ ଯ ଯୋଉମାନଙ୍କର ଘର ଭିତରେ ସବୁ ଇଏ ଥିବ ତାଙ୍କୁ କିଛି ଟେନସନ ନଥିବ। ଆଉ ବାକି ତାର ମାନେ ଯୋଉ ଘର ମାନେ ଚାଷୀ ପରିବାର ମାନଙ୍କର ସେମାନଙ୍କର ମାନେ ପାଣି କାଦୁଅରେ ତାଙ୍କର ସବୁ। ସବୁଆଳେ କାମ ହରିକା। ଏ ଅଁ ଏବେ ଯୋଉ ସଡ଼ନ ମାନେ ବର୍ଷା ଟା ଷ୍ଟାର୍ଟ ହେଲା। ଆ।ଏ ଯୋଉ ତାପରେ ବି ଗୁଳୁ ଗୁଳି ବି ହଉଛି ଏବେ କିନ୍ତୁ ବହୁତ ଦେହ ବି ଖରାପ ହବ। ନାଇଁ ଡ଼ର, ଝାଡ଼ା, ବାନ୍ତି ଏବେ ସବୁ ଯେମିତି ସିଜନଟା ଚେଞ୍ଜ ହେଲା ସେଇଟା ଏବେ ଆରମ୍ଭ ହେଇଯିବ।
ହଁ ସିଜିନ ଚେଞ୍ଜ ହେଲା ତାପରେ କୁହନ୍ତିନି କି ଯୋଉ ଠାକୁର ଦେବସ୍ନାନ ପୂର୍ଣ୍ଣିମା ପରେ ଯୋଉ ଶୋଇବେ ସେଇ ଟାଇମ ଟା ବି ଦେହ ଖରାପ ହୁଏ। ସମସ୍ତଙ୍କର ତ ବହୁତ ଜଗି ରଖି ଚଳିଆ। ପଡେ ସେଥିପାଇଁ।
ହଉ ହଉ ତମେ ଟିକେ ମାନେ ଜଗି ରଖି ରହୁଥିବ। ଆଉ ମୋର ଟିକେ କାମ ଅଛି ମୁଁ ପରେ କଥା ହବା ଆଉ।
ହଁ ହଁ ହଁ। ବା